ହାଲୋ ହଁ କଣ କରୁଛନ୍ତି।
ହଁ, କଣ କରୁଛ?
ଏଇଠି ପହଞ୍ଚିଥିଲି ଆଉ ଙ୍କ
ଶୋଇଛି ଆଉ।
ହଁ, ହଁ ଆଉ ଦେହ କେମତି ଅଛି।
ଉଁ ଭଲ ଅଛୁ ତମର।
ହଁ ବହୁତ ଭଲ ଅଛି ଆଉ ଆଜି ଖାଇଛନ୍ତି କଣ?
ଭାତ ଡାଲି ଆ ଆଉ ତରକାରୀ। ଆଉ ଚିପ୍ସ। ହଁ ତମେ।
ମୁଁ ଆଜି ଖାଇଛି ଭାତ ଡାଲି ପନିର ସାଲାଟ ଆଉ ପାମ୍ପଡ।
ହୁଁ।
ଆଉ ଇଜେନିଙ୍ଗ ରେ କଣ ଭାରୁଚି
ନାଇଁ ଇଭିନିଙ୍ଗରେ ବି କିଛି ଖାଏନି ତମେ।
ହଁ ମୁଁ ଖାଇଲି ଆଉ। ଆଉ ଆପଣ କଣ କରୁଚ କଣ? ପଢା ପଡି ନା ଜବ। କଣ କରୁଥିନି।
ପଢୁଛି ତମେ।
ହଁ ସେମେ କଣ କରୁଚନ୍ତି କଣ କୋଉ କୋର୍ସ କରୁଚନ୍ତି ନାଁ କୋଉ ବ୍ରାଞ୍ଚରେ ଅଛନ୍ତି। ମୁଁ କହିଲି କଣ ପଢୁଛନ୍ତି?
ମୁଁ କଲେଜରେ ପଡୁଛି ଯେ ବି ଏସ୍ ସ ନର୍ସିଂ କରୁଛି ଆଉ।
କୋଉ ୟର ହେଲା।
ହଁ ସେକେଣ୍ଡୟର। ତମର।
ମୁଁ ପ୍ଲସ ଥିରୀ କରୁଛି।
ଓ ହୋ।
ଆଉ ଘରେ କିଏ କିଏ ଅଛନ୍ତି। ମୁଁ କହିଲି ଘରେ କିଏ କିଏ ଅଛନ୍ତି।
ମାମା ପାପା ନାନୀ ମୁଁ ତମର।
ଆମର ଅଛନ୍ତି ବାପା ମାମା ଭାଈ ଆ
ଆଉ ତମର ବେଷ୍ଟଫ୍ରେଣ୍ଡ କିଏ ଅଛନ୍ତି।
ହଁ ହ ଜଣେ ଅଛିି ବେଷ୍ଟଫ୍ରେଣ୍ଡ ପ୍ଲସ ଟୁ ବେଳ ର। ଆଉ ତମର କିଏ ବେଷ୍ଟଫ୍ରେ ଅଛନ୍ତି। ଆଉ ବାବା କଣ କରନ୍ତି ଆପଣଙ୍କର ମୁଁ କହିଲି ବାବା କଣ କରନ୍ତି ଆପଣଙ୍କର?
ଫାରର୍ମର ତମର।
ଏଇ ଗୋଟେ କମ୍ପାନୀରେ ଜେଇ ଗମେଣ୍ଟ କମ୍ପାନୀରେ ଜବ କରୁଛନ୍ତି।
ଆଉ ତମକୁ ବେଶୀ କଥା ହବାକୁ ଭଲ ଲାଗେ ନା ଚାଟ୍ କରିବାକୁ ଭଲ ଲାଗେ।
ମତେ ଚାଟ୍ କରିବାକୁ। ଆଉ କଥା ହବାକୁ ଦିଇଟାକ ପସନ୍ଦ ମୋତେ।
ହୁଁ ଆଉ ତମେ ଭୂତ କେବେ ଦେଖିଛ।
ନା ମ ଏଇଟା ଥୋଡିନା ଗୀତ। ଏଡା କିଛି ବି ସମ୍ପର୍କ। ଆଉ ତମେ କେବେ ଟିକେ ଦେଖିଛ କି ପୂଜା ଇଭନ୍ ତ ଆମେ କଡକୁ ବି ତ ଦେଖି ନାହିଁ। ତ ଏତରେ ମୁଁ ବିଲଭ କରେ। ଆଉ ତମ ମାମା କିଛି ଜବ ସବ କରନ୍ତି କି।
ହୁଁ।
ତମ ମାମା କଣ କରୁଛି?
ଆମ ମାମାମ୍ ହାଉସ୍ ୱାଇଫ୍।
ହଁ। ଆଉ ଘରକୁ କେବେ ଯାଇଥିଲ?
ସେଇ ରଜ ଟାଇମ ରେ ହିଁ ଯାଇଥିଲି।
ଏବେ ହଷ୍ଟେଲରେ ରହୁଛ ନା ମାନେ କାହା ଘରେ
ହଷ୍ଟେଲ ହଷ୍ଟେଲ।
ଆଚ୍ଛା ତମକୁ ମୁଭି ମାନଙ୍କରେ ହିରୋ ମାନେ ଭଲ ଲାଗନ୍ତି ନା ଭିଲିଆନ୍ ମାନେ ଭଲ ଲାଗନ୍ତି?
ମତେ ସେଇ ଭିଲିଆନ୍ ଭଲ ଲାଗନ୍ତି। ଆଉ ତମକୁ?
ନାଇ ବୋଥ୍।
ବୋଥ୍
ହୁଁ।
କାହିଁକି?
ହିରୋର କିଛି ମାନେ ପଜିଟିଭ୍ ଭାଇବ୍ସ୍ ଭଲ ଲାଗେ। ଆଉ ତାର କିଛି ମାନେ ଭଲ ଭଲ କାମ କି ହେଲ୍ପ କରିବା, ଆଉ ତାର ସବୁ କଣ କହିଲ ମାନେ କମ୍ଫଟ ଟ ବିଲି ବିହେଭିୟର୍ ଏସବୁ। ଆଉ ଭିଲିଆନ୍ ର ଏଇଟା କି ସେ ରିଭେଞ୍ଜ୍ ନବା ଜାଣିଥାଏ। ଆ ତାର କିଛି ଆକ୍ସନ୍ ଏସବୁ, ତା ଷ୍ଟାଇଲ ଟିକେ, ଏସବୁ ଭଲ ଲାଗେ।
ବଟ୍ ଅଧା ଅଧା ଫଲ୍ମ୍ ର କ୍ଲୀଅର ବଟ୍ ଅଧା ଅଧା ଭିଲିଆନ୍ ମାନେ କ୍ଲିଅର ହାଟେଡ୍ ହେଇଥାନ୍ତି। ମୋର ଦ୍ୟାନ୍ ହିରୋ ମାନଙ୍କ ଠାରୁ।
ହଁ ସେମିତି ବି ହେଇଥାଏ।
ପ୍ରାୟ ଏଥିରେ ତ ହିରୋ ଭୁଲ କରିଥାନ୍ତି। ଆଉ ଭିଲିୟାନକୁ ଭିଲିଆନ କରିଦେଇଥାନ୍ତି। ସେମିତି।
ହଁ ଆଉ ତମକୁ ମାନେ କୋଉଟା ପସନ୍ଦ ମାନେ? ହର କିଛି ମାନେ କେମିତି କା? ରୋମଟିକ୍ ଟାଇପ ର।
ଆଛା। ଏସବୁ।
ଆଉ କିଛି ନା ଅଛି।
ମାନେ?
ମୁଁ ଏବେ ମାନେ ଜଷ୍ଟ୍ ଦେଖିଥିବା ମୁଁଭି ଗୋଡା ଯୋଉଟାକି ତମ ଥିଲା।
ନା ନା ଏବେ କିଛି ମୁଭି ଏତେ ଦେଖିନି। ଯାହା କାର୍ଟୁନ୍ ଦେଖେ ଟିକେ, ଆନିମେସନ ଦେଖେ, ଏସବୁ।
ହଁ। କାର୍ଟୁନ୍ ଭିତରେ କୋଉ ଟା ଭଲ ଲାଗେ? କଉ କାର୍ଟୁନ୍ ଭଲଲାଗେ ?
ଡୋରେମନ୍ ଆଉ ଆହୁରି ବହୁତ୍ ସାରା ଅଛି। ଲାଗା
ଅଁ ଆଉ ଥ୍ରି ଆଣ୍ଡ୍ରଏଡ
ହଁ କାଲି ଦେଖିଛି।
ନାଇଁ ନାଇଁ ମୁଁ କହିଲି ଗୋଟେ କାଟୁନୁଟେ ଆସଥିଲା ଦେଖିଚନା?
କଁଅଟା?
ହେଣ୍ଟ୍ରି ହାଣ୍ଡ୍ରି
ହେଣ୍ଡ୍ରି ହଁ ହେଣ୍ଡ୍ରି ହରିଡ଼େଣ୍ଡ ବହୁତ୍ ଭଲ ଲାଗେ।
ହଁ ସେରା ଭଲ ସବ୍ଜେଟ୍ ଥିଲା। ତାପରେ ହଁ ଆପଡି ଏତେବି ମତେ ଖାସ୍ ଲାଗିଲାନି ବଟ୍
ମୋତେ ମିଳିନା ଆଉ ଅଠର ବି ଦେଖିଚ?
କଣ କହିଲ?
ଅଲଟ୍ରାବି?
ହଁ ଭଲ ଲାଗେ। ମତେ ମୁ ଏମିତି ମାନେ କଣ କଇଁଲ ସେଇଗୁଟା ଭଲଲାଗେ। ଏଇ ଯୋଉ
ନା ମତେ ବହୁତ୍ କିୟୁଟ୍ ଲାଗେତ ମତେ ବହୁତ୍ ଭଲ ଲାଗେ।
ମୋତେ ଡୋରାବି ଭଲ ଲାଗେ ଡୋରା ସେଠିରେ ଆଉ ଗୋଟେ ଥିଲା ଏଠି ଯୋଉ ମାଙ୍କଡ଼ ମାନେ ଯଉ ଆସୁଥିଲେ ସେଟା ନା ନା ମନେନାହିଁ ସେଟା ଆମ ଚାଉରେ ବହୁତ ଫେମସ୍ ଥିଲା। ଭଲବି ଲାଗୁଥିଲା।
ଛୋଟା ଭିମ୍ବି ମୋଟୁ ପତୁଲୁ
ହଁ ସେମାନେବି
ମାନେ ବହୁତ ସାରା କାର୍ଟୁନ ବହୁତ ଭଲ ଲାଗେ ଆଉ ସେତେବେଳେ ଦଶ ଏଟା ଟାଇମ୍ରେ ଦିଏ ଦେଖିଚ।
ହଁ ହଁ। ଁ ଦେଖିଛି ଗୋଟେ ମାନେ ଯେମିତି ମାଙ୍କଡ଼ ଆଉ ହଁ ମାନେ କଣ କହିଲ କୁମ୍ଭୀର ଗପ ଗୋଡ଼ ଦିଏ ସେଗୁଡ଼ାବି ମତେ ଭଲ ଲାଗେ ଆଉ ତାପରେ ଆଉ କୋଉଟା କଥା କହୁଚ?
ପୋଗରେ ଯୋଉ ଅଁ ଦିଏ ମାନେ ରାତି ବେଳେ ବେଶୀ ରାତି ହେଇଗଲେ ଲେଟ୍ ନାଇଟ୍ ଟାଇମରେ ଦଶଟା କି ଏଗାରଟା ଟାଇମରେ
ମୋର କୋଉଚ ନା କହିଲ
ସେରା ସବୁ କିଛି ଦିଏ। ମାନେ ରିଅଲ ମଣିଷ ମାନେ କିଛି ସେମିତି ଖେଳ ଟାଇପର ରହିଥିବ କୋଉ କବାଟ ଖୋଲିକି ତାଭିତରେ ବସିବେ।
ହୁଁ ସେଗୁଡ଼ାବି ଭଲଲାଗେ ବଟ୍ ମତେ ତାପରେ ଆଟ ହଁ ଆଥିଲା ସେଇଟାବି ମସ୍ତ। ଲାଗେ ଦେଖିବା ପାଇଁ ଆଉ ତମ ରୁମାଟ୍ ମାନେ କଣ କରୁଚନ୍ତି।
ହୁଁ। ହୁଁ ସେମାନେ ଶୋଇଚନ୍ତି ଏବେ।
ହୁଁ। ମାନେ କଣ ଆଜି ବର୍ଷା ହଉଚକି?
ହଁ ବର୍ଷା ହଉଚି ଆଉ ବାହାରବି ଆସିଲୁ ବହୁତ ବାଧା ଲାଗୁଚିତ ସବୁ ଶୋଇପଡ଼ିଚ।
ହ କିତି ମିିନଟାଲ ଦଥିଲାକିି ତମର?
ନା ନା ଏବେ କ୍ଲିନିକାଲ କିଛି ଚାଲିନି।
ହ୍ୟାଲୋ ମୁଁ କହିଲି ଆଜି କ୍ଲିିନକାଲ୍ ଥିଲା କି ତମର?
ନା ନା ସେମିତି କିଛି କ୍ଲିନିକାଲ୍ ଚାଲିନି ଏବେ। ଆଉ ତମକୁ କୋଉ ଗୀତ ସବୁ ଭଲ ଲାଗେ?
ମତେ ଏଇ ତାପରେ ସ୍ଲୋ
ମତେ ସ୍ଲୋ ଆଉ ଏମତି ଭଲ ଫନି ବାଲା ସଙ୍ଗ ଏସବୁ ଆଉ। ହ୍ୟାଲୋ।
ହଁଁ କହିଲି ତମର କେତେ ଜଣ ଯାଉଛ?
ତିନି ଜଣ।
ହଁ ଆଉ ତମ ବାବା ମାମାଙ୍କ ଦେହ କେମିତି ଅଛି?
ହଁ ଭଲ। ଅଛି। ଆଉ ତମ ଫେଭରେଟ୍ ସିଙ୍ଗର କିଏ?
ମୋ ଫେବରେଟ୍ ସିଙ୍ଗର ମାନେ ଓଡ଼ିଆର ନା ହିନ୍ଦୀର? ଓଡିଆର ନା ମାନେ ହଲିଉଡ ନା ବଲିଉଡ ନା ଅଲିଉଡ? କୋଉଠି କାର ପଚାରୁଛ? ହଲିଉଡର ମାନେ ସେମିତି ତ ଫେବରେଟ କେହି ନାହାନ୍ତି। ଯୋଉ ସେଲିନା ଥିଲା ସେଇକି ମତେ ଭଲ ଲାଗେ।
ହୁଁ
ଇମୋସନାଲ ଟାଇପର ଇମୋସନ କିଛି ଆଉ ତମର?
ହଲିଉଡ଼ରେ ମୋର ଏମିତି ସେମିତି କିଛି ଏତେ ନାହାନ୍ତି ମୋତେ ସମସ୍ତଙ୍କ ସଙ୍ଗ ଭଲ ଲାଗେ।
ହଁ ଆଉ ବଲିଉଡ?
ବଲିଉଡ଼ର ଅରିଜିତ ସିଂ। କାରଣ ତା ବିହେଭିଅର ପାଇଁ ଆଉ ତା ସଙ୍ଗ
ହଁ ମତେ ବି ଅରିଜିତ ସିଂ ଭଲ ଲାଗେ। ଆଉ ଆଉ ପଞ୍ଜାବି ସଙ୍ଗ ବଡ କରିକି ଦେଖ ନା
ପଞ୍ଜାବି ସଙ୍ଗ ବହୁତ ଶୁଣେ ମୁଁ।
ମୁଁ ଏବେ ଶୋଇଛି
ମାନେ
ଯଦି ଦିଦି ରହୁଛନ୍ତି ତ ନାଡି ବନଉଛନ୍ତି ଟିକେ ସେ ମ ଚ ବନା ବହୁ ବସ୍ନା ଅଛି ହଉ
ହଁ ଭୋକ ହେଲାଣି।
ହଁ ସେଇଆ।
କୌଣସି ଖାଇବା କହିହବନି।
ହଁ। ହଉ। ବର୍ଷା ଦିନେ ଯୋଉ ଖାଇବାର ଗରମ ଗରମ ଜିନିଷ ର ଖାଇବାର ମଜା ଆଉ କୋଉ ଦିନ ଆମେ ଘରକୁ ଯାଉ ଜେ ମାମା ମାନେ ଖାଇବାକୁ କରିକି ଦେବେ ଗରମ ଗରମ ଖାଇ ଖାଇବ ମ